ହୁଁ କଣ କହୁଛ?
ନା ସେଇ ବସିଥିଲି।
କଣ ଖାଇଛ?
ବିରିୟାନୀ।
ଓହୋ କୁଆଡେ ଯାଇଥିଲେ କୁଆଡେ ପାର୍ଟି ଫାର୍ଟି ଥିଲା କି?
ନାଁ ବାହାଘର ଯାଇଥିଲି।
ଓ କେତେ ଏଞ୍ଜୟ କରିଛ କହିଲ?
ଓ ବିରିୟାନୀ ଖାଇଲୁ, ପାଇସ୍ ଖାଇଲୁ।
ଆଛା ତାପରେ?
ତାପରି ଚିକେନ ହେଇଥିଲା ଖାଇଲୁ ଆଉ ମଜା ବୁଲି ବୁଲକି ଆସିଲୁ।
ହୁଁ ବଢିଆ ଅଛି ବହୁତ ମଜା କରିଥିବ ନାଇଁ।
ହ ସେ ବାହାଘରିଆ ସ୍ପ୍ରରେ ଆଣିଥିଲେ ମାରିଲୁ। ସାଙ୍ଗ ସାଙ୍ଗ ମାନଙ୍କୁ ମାରିଲୁ।
ଆଉ କଣ-କଣ ମଜା ସବୁ କରିଚ କୁହ ମୁଁ ଶୁଣେ।
ଆମେ ବେଶୀ ମଜା କରିନୁ, ଗଲୁ ଖାଇବାକୁ ବସିଲୁ ଖାଇଲୁ
ହୁଁ।
ପେଟ ଫୁଲ୍ ହେଇଗଲା ଖାଇଲୁ, ତାପରେ ସାଙ୍ଗସୁଙ୍ଗ ମାଡ ଗୋଳ ଲାଗିଲୁ, ଆସିଲୁ ଗାଡି ବାଲା କହିଲୁ ଲେଟ୍ ହେଇଗଲାଣି ଜଲ୍ଦି ଚାଲ୍, ଆମେ ଫେରେ ଆସିଲୁ। କିର୍କେଟ୍ ଖେଳିଲୁ ଏଇଠି ଆସି ଗାଁରେ।
ସାଡେ ଗରମ ଗରମରେ ବାହାଘର କେମିତି ହେଲା? ଆଉ ଗରମ୍ ରେ ହଁ।
ବାପା କହନି ଗରମ୍ ଟେନ୍ ତ ବାବା ଏତେ ଗରମ୍ କହିବୁ
ଓହୋ ସେଇପା କଥା କହୁଚି ଅ ଗରମ୍ ତ ବହୁତ୍ ଜୋରେ ହଉଥିବ।
ହୁଁ, ଆଉ ତୁମେ କଣ ଖାଇଲ?
ମୁଁ ବି ଏଇ ଜଣଙ୍କ ବାହାଘର ଥିଲା ଏଇ ଆମ ଏଠି ଅ ବନ୍ଧୁବାନ୍ଧବରେ ସେ ଯାଇଥିଲି ଖାଇକି ଆସିଥିଲି।
ହୁଁ, ତୁମେ ବି ବାହାଘରରେ ବୁଲୁଚ ଆଉ।
ବୁଲଚି ଆଉ, ଏଇଭଳିଆ ଆଉ।
ହ ବା।
ମେଡିସିନ୍ ନେଇକି ଆସୁନୁ।
ବେଶୀ-ବେଶୀ ଗାଧେଇ ଦେଇଚି। ନଈକି ଯାଇଥିଲୁ ଗାଧୋଇବାକୁ ନଈକି ଯାଇଥିଲୁ ସାଙ୍ଗ ହେଇକି ପାଞ୍ଚ ଛଅ ଜଣ ବାଇକ୍ ରେ ଗାଧେଇ ଦେଇସି ବେଶୀ ଥଣ୍ଡା
ଓହୋ ନଈକୁ ଯୋଉ ଯିବା ଭଲ ନୁହେଁ, କେବେ କଣ ହେଇଯିବ କହିହବନି।
ନାଁ ମ କେତେ ପାଣି ଅଛି କି ନଈରେ।
ହୁଁ ଏ ବି କଥା ଠିକ୍ ଯେ।
ଛାତି ଯାଏ ପାଣି ବି ହଉନି, ବହୁତ୍ କମ୍ ପାଣି।
ଓହୋ, ଏମିତି କଥା।
ହୁଁ। ସେଠି କୁକୁର ଗୋଟେ ମରିବା ବହୁତ୍ ବଡ କଥା, ସେ ବି ମରି ପାରିବନି। ଏତିକି କମ୍
ସେଇଟା ନଈଁ କୁହାଯାଏ, ସେଟା ନଈଁ ତ କୁହାହବନି ସେଟା।
ନଈବା, ପାଣି ଶୁଖି ଯାଇଚି ନଈ
ଓହୋ, ପାଣି ଶୁକି ଯାଇଚି?
ହୁଁ।
ସେଇ ପାଣି ଶୁଖିଚି କେମ୍ତି ଗାଧୋଇଲେ ଯେ?
ପାଣି ଶୁଖି ଯାଇ ବେଶୀ ଶୁଖିନି ଆମେ ବାଲ୍ ଟି ନେଇକି ଯାଇଥିଲୁ ବା। ମୋ ସାଙ୍ଗ କହିଥିଲା ପୋଖରୀ ନଈ ପାଣି ଶୁଖି ଯାଇଚି, ଗଲୁ ବାଲ୍ ନେଇକି
ଓହୋ ଏମିତି?
ହୁଁ, ଆଉ ତୁମେ କ ଖାଇଲ?
ମୁଁ ବି ତ ବିରିୟାନୀ ଖାଇଥିଲି, ବୁଲିି ବାଲିକି ଆଇଲିି। ତାପରେ ଆଉ ଭଲ୍ ଲାଗିଲାନି ଟିକେ ଭଲ୍ ଲାଗୁନି ମୁଣ୍ଡ ବି ଗାଡି ରେ ଯାଇଥିଲି ଏଇନା ବା ସେଥିଲାଗି ଲ ମୁଣ୍ଡ ବୁଲଉଛି।
ତୁ ବା କୁଆଡେ ବୁଲିବାକୁ ଯାଇଥିଲ ବା ପର ଦିନ।
ପର ଦିନ ଯାଇଥିଲି ଏ ଯୋଉ ଏ ଯୋଉ କଣ କୁହାଯାଏ ସେ ଏଇ ଯୋଉ ହୀରାକୁଦ୍ ଡ୍ୟାମକୁୁ ଯାଇଥିଲି।
ଆଛା।
ହୁଁ ସେଇଠି ବୁଲିକି ଆଇଲିି। ହୀରାକୁଦ ଡ୍ୟାମରେ ପାଣି ଡ୍ୟାମ୍ ଦେଖିକି ଆଇଲି।
ହଁ ଭିତରକୁ ଗଲା ତଳକୁ ଡ୍ୟାମ୍ ତଳକୁ।
ହଁ ଯାରି କଲି ବଡ କେତେ ବ ପାଣି ସମୁଦ୍ର
ପୁରା ପାଣି ସେଇଠୁ ବିଜୁଳି ଉତ୍ପାଦନ ହଉଛି ନା ସେଇଥିପାଇଁ ହଁ କେତେ ଇଏ ହେଇକି।
ତୁ ମାନେ ସବୁ ବୁଲି ବାଲିକି ଆସିଲୁ।
ହୁଁ ସବୁ ଯାଇଥିଲୁ ସାଙ୍ଗସାଥି ମାନେ ତମେ ଆସିଲୁ ତମକୁ ତ ହଁ ଆଉ ସେଠି ମାଛ କେମତି ଧରା ହବ ସେଇ ମାଛା ଧରଇଲେଣିି।
ଆଉ କଣ ଖବର?
ଆମର ସବୁ ଭଲ ତମର କୁହ।
ଆମର ସବୁ ଠିକ ଠାକ କେ ବି ଭୁଲ ଭାଲ ଥାଏ ଏବେ ଠିକ ଠାକ ଚଲିଚି ଫେର ଭୁଲ ଭାଲ ହବ ଫେର ଠିକ ଠାକ ଚାଲିବ ଆମର ଗ୍ୟାରେଣ୍ଟି ନାହିଁ।
ଆଚ୍ଛା ଆଚ୍ଛା। ହେଇ ଜୀବନରେ କଣ ଅଛି ଯେ କହିହବନି।
ମୁଁ ସେଇଦିନ ଯୋଉ କହୁଥିଲି ମୋ ଭାଇ ଏକ୍ଜାମ ଦବାକୁ ଯାଇଥିଲେ। ଆସିଲା ପୁଣି କାଲି ଆସିଲା ଭାଇ।
ହୁଁ କଣ ହେଲା।
ମୋ ସାଙ୍ଗ ଟା ସ୍କୁଟି ମାଗିକି ଯାଉଥିଲା ତା ଏକ୍ସିଡେଣ୍ଡ ହେଇଗଲା।
ଏଇ କଣ ହେଲା ଗୋଟେ ଆଉ।
ଏ ଯଉ ମାନେ କହିହବନୀ କେବେ କେତେବେଳେ କଣ ହବ। ସେଇରା ଦେଖିବାକୁ ଯିବାକୁ ପଡିବ।
ସେଥିପାଇଁ କହୁଛ ବା ତୁ ଏ ସ୍କୁଟି ରେ ଯଅ ଦେଖିକି ଯିବୁ।
ହଁ ମୁଁ ତ ଯାଏ ଦେଖିକି ଯାଏ। ମୁଁ ଧୀରେ ଧୀରେ ମୁଁ କାଲି କାଲି ପାମୋସଙ୍ଗେ ଗୁଟେ ହା ଆ ଇଏ ହେଇଥାନ୍ତା କଣ ହେଇଥାନ୍ତା କାଲି। କାଲି ମୁଁ ଯାଇଥିଲି ଟିକେ ଯାଉଥିଲି ବଜାର ରାତି ଆଠଟା ବେଳେ। ମୁଁ ମୁଁ ଭଉଣୀ ସାଙ୍ଗେ ଯାଇ କାଲି ଏମିତି କେମିତି କଣ ଗୁଟେ ହେଇଯାଆନ୍ତା ଗୁଟେ ମାନେ ଏକ୍ସିଡେଣ୍ଟ ହେଇଥାନ୍ତା ବଞ୍ଚିଗଲି।
ହୁଁଉଁ। ବାଘରିଆ ଯାଇଥିଲ ସାମାନ କିଣିଥିବ।
ହଁ ଜିନିଷ ପତର କିଣିବାକୁ ଯାଇଥିଲି। କାନଫୁଲ ଚୁଡ଼ି ମ ମୁଦି।
ହୁଁ।
ହୁଁ।
ହୁଁତୁ
ଏଇ ସବୁ କିଣିଲି, ଆଉ ଫେସ ପାଇଁ ଯଉ ଆଉ କ୍ରିମ କିଣିଲି।
କହ ଫ୍ୟାରେଲ ଲଭଲି? ଆଉ କିଛି ଉଁ କ୍ରିମ ମିଲ୍, ଖାଲି ଝିଅ ପିଲାଙ୍କ ସେଇ ଏକା ଫ୍ୟାରେଲ୍ ଲଭଲି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ, ଆବାଜ ଯାଉଛି, ହଁ?
ହଁ ହଁ, କୁହ କୁହ ମୁଁ ଟିକେ ଇଆଡ଼େ ଆସିଥିଲି।
ଆଚ୍ଛା!
ଆଉ?
ଏଇ ଛାତ ଉପରେ ବସିଛି, ପାରା ଦେଖି ଉଡି ଉଡି ଯାଉଛନ୍ତି। ସୁନ୍ଦର ଦେଖାଯାଉଛି।
କଣ?
ପାରା
ହଁ। କାଲି ମୁଁ ଗୋଟେବେଳେ ଗାଧେଇକି ଆସିଲା ବେଳେ କଣ ହେଲା କୁହନି? ହଁ ପାରା ଆଉ ଗୋଟେ ମରିକି ପଡିଲା ତାକୁ ଧରିକି ପୋତି ଦେଲି। ମରିଗଲା ଆଉ, ତାକୁ ପାଣି ପେଇଲି ବଂଚିଲାନି ମରିଗଲା।
ହ ହଁ ଭଲ କାମ ଟେ କଲ।
ହଁ ଗୋଟେ ଜୀବନ ଟା ବି ମାନେ
ହୁ
ହଲ ଲାଗିଲାଣି।
ହୁଁ। ଆଜିମଲେ, ଆଜି ଏ ଅଜି ଆମେ ଗାଧେଇକି ଆସ ସେ ମୋ ସାଙ୍ଗ ଏଣ୍ଡୁଅ ଦେଖିଲା। ସେଇ ନେଇଲା ଟେକା ମାଲା ମାଲା ମାଲା ଗଛ ଉପଡୁକୁ ଚଢ଼ି ଗଲା ଏ ଏଣ୍ଡୁଅ। କଣ ଗଲା, ଗୋଟେ ଆ ଆଣିଲା ବେତ, ଆଣିକି ମାରିଲା, ତଲୁ ପଳେଇିଲା ପିଟି ପିଟି ମାରିଦେଲା।
କପାଇଁ?
ଜା ନି କଁ ପାଇ ମାଇଲା? ସେ ତାର ଏମିତି କଣ ପଶୁ ପକ୍ଷୀ ଦେଖିବ କି ମାରିବା ଷ୍ଟାର୍ଟ।
ଏ କି କଥା?
ସେ ଗୋଟିଏ ମେଣ୍ଟାଲ୍।
ପାଗେଳା।
ଅଜୀବ ଲୋକଟା।
ତାର ଏମିତି, ଏଣ୍ଡୁଅ ଯୋଉଠି ଦେଖିବ ମାରିବା ଷ୍ଟାର୍ଟ।
ହୁଁଁ ହୁଁ। ଆଉ
ଆଉ ବାହାଘର ଆଉ ବି ଅଛିକି?
ନା ନା ସରିଗଲା ଖାଲି ରିସେପସନ୍ ଅଛି ଆଉ ଆଉ ନାହିଁ।
ହୁଁ ଏ ଖାଲି ଖରା ଦିନେ ବାହାଘର ବେଶୀ ପଡ଼ି
ହଁ ଏଥର ବହୁତ ଆମ ଆମ ବନ୍ଧୁବାନ୍ଧବରେ ବହୁତ ବାହାଘର ପଡ଼ିଯାଇଚି।
ହୁଁ ମତେ ତ ରାଗ ଚିଡ଼େ ଖରା ଦିନେ ବାହାଘର ଶୀତ ଦିନେ କି ବର୍ଷେ ବର୍ଷା ଦିନେ ଛାଡ଼ ଶୀତ ଦିନେ ବାହାଘର ରଖ ଏ ଖରାଦିନେ ବାହାଘରେ ରହୁଚନ୍ତି। ଆମ ଆମ ସେ ବାହାଘର ଯାଇଥିଲୁ ସେଇଠି ଝଗଡା ହେଇଗଲା। ଏଇ ମାଡ଼ ଗୋଳ ଦେଖିଲେ ଆଉ ବାହାଘର ଆଉ ହେଇନି। ଆମେ ଖାଇ ବସ୍ତିଲୁ ମାଡ଼ଗୋଳ ଦେଖି ଆମେ ଖାଇବା ଛାଡ଼ିକ ଆସି
ଓହୋଃ ସେ କଣ ପାଇଁ ନାଗିଥିଲା?
ଉଁ?
କଣ ପାଇଁ ନାଗିଥିଲା କଣ ପାଇଁ ଫ୍ୟାନ ଫାନ ଫ୍ୟାନରେ କଣ?
ସେଇ ଲଗେଇନି ଫ୍ୟାନ୍
ଫ୍ୟାନ୍ କଣ ଫ୍ୟାନ୍ ରେ କଣ ପାଇଁ ନାଗି
ନା ଇଁ ଟେନ୍ କାଡିଛନ୍ତି ସେଇ ଟେଣ୍ଟ ଭିତରେ ଫ୍ୟାନ ଲଗେଇନାହାନ୍ତି ସେ ବାହାଘରିଆ ପାଟିକୁ ଗରମ ଲାଗିଲା ରାଗିକି ଝଗଡା କଲେ ଆଉ ବାହାଘର ହେଇନି ପଳେଇ ଆସ ମୁଁ ଖାଇଥିଲି ମୁଁ ଗୋଟେ ବାହାଘର ଆଜି ଏଇ କମ୍ପଲିଟ କଲି ଖାଇକି ପିିଇକି ଜଲଦି ଆସିଲି କ୍ରିକେଟ ଖେଳିକି ଫେର ଗଲି ଖାଇ ପିଇକି ଆଉ ଗୋଟେ ବାହାଘର ଥିଲା ସନ୍ଧ୍ୟାରେ ଥିଲା। ଯାଇକି ଖାଇ ପିଇକି ଆସିକି ଫେର କ୍ରିକେଟ ଖେଳିଲି ତାପରେ ଆସି ଛାତ ଉପୁରେ ବସିଚି। ସେଇ ଯେ ଉଁ ସେ ହୁଁ। ଏଇ ଛାତ ଉପରେ ବସିଛି ମାଙ୍କଡ଼ ମାନେ ବୁଲୁଚନ ଆମ ଏଠି ମୋ ଗତି ଗଛ